ହାଲୋ।
ହାଲୋ।
ଆଜ୍ଞା ମାମ୍ ଗୁଡ ଇଭନିଙ୍ଗ ନମସ୍କାର।
ଆଜ୍ଞା ନମସ୍କାର।
ଆଉ ମ୍ୟାମ କଣ କରୁଚନ୍ତି ଆପଣ ଏବେ?
ମୁଁ ଏଇ ବସିଚି ଆଉ। ଖାଇକି ଆସିକି ଆପଣ?
ବର୍ଷା ହଉଚି ଆପଣଙ୍କ ଆଡେ?
ହଁ ଲାଗିକି ରହିଚି ଛାଡ଼ିନି।
ଓହୋ କେତେଦିନ ହେଲା ବର୍ଷା ହେଲାଣି ଆଜ୍ଞା?
ହେଲାଣି ଦି ତିନି ଦିନ ହବ। ହେଲାଣି କିନ୍ତୁ ଦି ଦିନ ହବ ଲାଗିକି ରହିଛି ଛାଡୁନି।
ଓହୋ ନାଇଁ ଆମ ଏପଟେ ସେଇ ତିନ ଚାରି ଦିନ କଣ୍ଟିନ୍ୟୁ ହବ ବର୍ଷା ପକଉଥିଲା। କିନ୍ତୁ ଆଜି ଛାଡି ଯାଇଛି ଏବେ ଦି ତିନି ଘଣ୍ଟା ହେଲାଣି। ବର୍ଷା ହଉନି ଛାଡ଼ି ଯାଇଛି ବର୍ଷା।
ନାଇଁ ଆମର ଚାଲିଛି ବର୍ଷା ଛାଡିନି ଟୋଟାଲି।
ଓହୋ ତାହେଲେ ତ ଜମିବାଡି ସବୁ ପାଣି ହେଇଗଲେ ହେଇଯିବଣି ଆଜ୍ଞ
ହଁ ହଁ ବହୁତ ବହୁ ହଁ ହେଇଗଲାଣି।
ହଁ।
ଆମେ ତ ଏଠି ରୋ ମାନେ ରାସ୍ତା ଉପରେ ରହୁଛୁ। କିନ୍ତୁ ସେ ଏପଟେ ସବୁ ହେଇଗଲାଣି ବିଲରେ ଜମିବାଡିରେ ପାଣି ଫାଣି ହେଇଗଲାଣି।
ବହୁତ ଗୁଡାଏ ପାଣି ହେଇଯିବଣି। ଯୋଉମାନେ ଚାଷ କରିଥିବେ ଧାନ ତଳି ପକେଇଥିବେ। ସେମାନେ ବହୁତ ହଇରାଣ ହଉଥିବେ।
ହଇରାଣ ନାଇଁ ଏବେ ଭଲ ହେଇଯିବେ। ଏବେ ଧର ପାଣି ହେଇଗଲାଣି ତାଙ୍କ କୋଉ ଚାଷ କରିବା ପାଇଁ ସୁବିଧା ହବ।
ହଁ ଆଉ ଯେନ୍ତୁ ବହୁତ ବର୍ଷ ହେଇଲାଣି ନା ଯଦି ଆହୁରି ଦି ଚାରି ଦିନ ଏମିତି ବର୍ଷା ଲାଗ ଗିକି ରହିବ ବହୁତ ହଇରାଣ ହେଇଯିବା।
ହଁ ସେଟା ବହୁତ ଅସୁବିଧା ହବ ପାଣି ରହିଯିବ ଆଉ।
ଆଜ୍ଞା। ଆଉ ଆପଣଙ୍କ ଚାଷବାସ ବେଶୀ ଇଣ୍ଟଷ୍ଟେଡ ଅଛନ୍ତି। ନା ନାଇଁ କୋଉଥିରେ ଭଲ ଲାଗେ ଆପଣଙ୍କୁ ବେଶୀ?
ଅ ମୁଁ ଚାଷବାସ ତ ଘରେ ବି କରନ୍ତି। ମୁଁ ଶିକ୍ଷକତା ଉପରେ ମୋର ବେଶୀ ଆଗ୍ରହ।
ଆଚ୍ଛା ଆଚ୍ଛା ଆପଣ ଶିକ୍ଷାଗତ ବେଶୀ ଆଗ୍ରହ ନାଇଁ ଭଲ।
ଆଜ୍ଞା ଆପଣ?
ଆଉ ମୁଁ ଟିକେ ବୁଲାବୁଲି କରିବା ପାଇଁ ଟିକେଇ ବେଶୀ ଟୁରିଷ୍ଟ ପ୍ଲେସ ଯିବା ପାଇଁ ଭଲ ଲାଗେ। ଆପଣଙ୍କ ଏରିଆରେ କଣ ଅଛି? ହଁ ଗଲିଣି ପ୍ରାୟ ଦୂର ଦୂର ଜାଗା କିଛି କିଛି ଯାଇଛି ବୁଲିବା ପାଇଁ। ଆପଣ ଆପଣଙ୍କ ପଟେ କଣ ଭଲ ଦର୍ଶନୀୟ ସ୍ଥାନ ଅଛି ଆଜ୍ଞା କହୁନାହାନ୍ତି।
ଆମର ଦର୍ଶନୀୟ ସ୍ଥାନ ରହିଯିବ ଏଠି ବିରଜାଙ୍କ ମନ୍ଦିର।
ଆଜ୍ଞା ମା ବିରଜାଙ୍କ ମନ୍ଦିର। ବିର୍ ମା ଯାଜପୁର ନାଁ ଆଜ୍ଞା ବିରଜା ମନ୍ଦିର।
ଆଜ୍ଞା।
ଯାଜପୁର ଟାଉନ୍।
ହଁ ତାପରେ ରହିଯିବ। ମହାବିନାୟକ ମନ୍ଦିର ସେପଟେ ଓଳାଶୁଣିୀ ଗୁମ୍ଫା। ଏସବୁ ଏପଟେ ରହିଯିବ।
ହଁ ଏପଟେ ମହାବିନାୟକ ଟା ଚଣ୍ଡିଖୋଲ ପାଖରେ ଆଜ୍ଞା।
ହଁ ହଁ।
ଆଉ ଏପଟେ ଓଳାଶେଣୀ ଗୁମ୍ଫା ରତ୍ନଗିରି ଲଲିତି ଗିରି ସେପଟେ ସେପଟେ ରହୁଚି। ଆପଣଙ୍କ ଯାସପୁରୁ ଏରିଆରେ ଆଉ ଗୋଟେ କୁସୁମୁ ବାଟିକା ବୋଲି ଅଛି ଜାଣିଥିବେ?
ହଁ କୁସୁମା।
କୁସୁମା ସେଇଟା କଣ ଇଏଟା ମାନେ ବହୁତ ବଡ
ହଁ ହଁ ପୋଖରୀ। ପୋଖରେୀ ତାକୁ ସବୁ ହଁ। ହଁ ସେଟା ବହୁତ ପୋଖରୀ ତାାକୁ ବହୁତ ସାଜସଜା କରିକି ବହୁ ଇଟ୍ରେଷ୍ଟ ୱାଲ ଦ୍ୱରା କରିକି ସୁନ୍ଦର କରିଦେଇଛନ୍ତି।
କରିଛନ୍ତି ବୋଟିଂ ଫୋଟିଂ ହଉଛି ସନ୍ଧ୍ୟା ବେଳେ ସବୁ ଲୋକ ଲୋକ ବୁଲାବୁଲି କରୁଚନ୍ତି ହଁ। ଆଗୁ ମାମ କଣ ଖାଇଥିଲେ ଆଜି?
ମୁଁ ଖାଇଥିଲି ଭାତ ଅରୁଆ ଭାତ, ଡାଲି। ସାଲାଡ ଆଉ ଛତୁ ଖାଇଥିଲି।
ଆପଣ ମା ମ କଣ ଭେ ଭେ ଭେଜିଟେରେ ନା ନନ ଭେଜ ବି ଖାଆନ୍ତି?
ହଁ ଖାଏ ବହୁତ ଅଳ୍ପ ଖାଏ ଆଉ।
ଅଛି ନା ଆଜି ରବିବାର ଅଛି କିନ୍ତୁ ଆପଣ ଅରୁଆ ଭାତ ଆଜି ତ କୌଣସି ପୂଜା ପର୍ବାଣୀ ନାହିଁ ଆଜି ଆପଣ ଅରୁଆ ଭାତ ଖାଇଛନ୍ତି ଆଉ।
ନା, ମୁଁ ରବାର, ରବାର ଆଉ ସୋବାର ଖାଏ ଅରୁଆ।
ଆଚ୍ଛା ଆଚ୍ଛା ଆଛା ବହୁତ ବଢିଆ ଆଜ୍ଞା ଭଲ।
ହଁ।
ଏମିତିରେ ବି ତିଆଚି ହଁ ମୁଁ ମଧ୍ୟ ଖାଇଥିଲି। ଏ ବଡ ଭାଇ ଆମର ବିରିୟାନୀ ନେଇକି ଆସିଥିଲେ ଭେଜେ ବିରିୟାନୀ ବିରିୟାନୀ।
କାଇଁ ଭେଜେ କଣ ପାଇଁ?
ନାଇଁ ଆମର ଆକ୍ଚୁ ଆଲି ଆମ କାଷ୍ଟରେ ଖାଆନ୍ତିନି ଆମିଷ।
ଓହୋ।
ଆମର ଟୋଟାଲି ଆମ ବାବା ମା ଭାଇ ଭଉଣୀ କେହି ଆମିଷ ଖାଆନ୍ତି ନେହିଁ ଆମରଷ୍ଟା ର୍ଟିଂ ରୁ ଆଜି ପର୍ଯ୍ୟନ୍ତ ହେଲାଣି। ସମସ୍ତେ ଭେଜିଟେବଲ୍ ନାଇଁ ନାଇଁ ମୁଁ ଜମା ଆମିଷ ଆଜି ଖାଇନି ଆଜ୍ଞା। ଆମର ସବୁବେଳେ ସାଧା।
ସବୁବେଳେ ସାଧା ନାହିଁ ମାନେ ଅଛି କାହିଁ ଖାଇବନି ବୋଲି।
ମୁଁ କହିନି ହଁ ଖାଇପାରୁନି ଆମ କାଷ୍ଟରେ ଅଛି ସାଧା ଖାଇବ। ଆମେ ଜଗନ୍ନାଥ ପ୍ରେମୀତ ଅ ଆମେ ବୈଷ୍ଣବ ବୈଷ୍ଣବ ଧର୍ମ ଖାଆନ୍ତିନି। ଆଉ ଏତିକି ନାଇଁ ନାଇଁ ନାଇଁୟ। ତିକି ଅଛି ସପୋଜ ଆପଣଙ୍କର ରୋଡ୍ ସେ ଏପଟେ କର ଏପଟେ କର ସେ ରୋଡରେ ମଧ୍ୟ ଏ ଆମିଷ ବିକ୍ରି କରିବା ପାଇଁ ମଧ୍ୟ ନେଇକି ଯାଆନ୍ତିନାଇଁ।
ଓହ ରହିବା ଜାଗାର ପାଖାପାଖି ବି ନାହିଁ।
ହୁଁ ନାଇଁ ମାନେ ଗାଁ କଥ କଥା କହୁଛି ଗାଁ ରେ ଆମର ଯୋଉ ସାହି ସାହି ଅଛି ସେ ହଁ ଯୋଉ ସାହିଥାଏ ସେ ସାହିରେ କେହି ବି ଲୋକ ଆମିଷ ବିକ୍ରି କରିବାକୁ ବି ଯାବିନି ସାଇକେଲ ଫାଇକେଲ କି ଗାଡି ପଟର ନେଇକି।
ସେପାଟେ ହଁ ଜାଣିଛନ୍ତି ତ ଏସବୁ ଏମିତି ସେଥିପାଇଁ ଜାଆନ୍ତିନି ବୋଧେ ଆଉ।
ହଁ ହଁ ହଁ ସେ ଜାଣିଛନ୍ତି ଏପଟ ଆଙ୍କ ଲୋକମାନେ ତ ଖାଆନ୍ତିନି ଆମିଷ। ଆମେ ଆଉ କାହିଁକି ନେଇକି ଯିବୁ ଆଉ। ସେ ସବୁ ଅଲଗା ମାର୍କେଟ ମାନିକରେ ବିକ୍ରି କରନ୍ତି ଯେମିତି ରୋଡ ସାଇଟରେ। ସେ ସିଆଡେ ସବୁ ବିକ୍ରି କରନ୍ତି। କିନ୍ତୁ ଆମ ସାହି ମାନଙ୍କୁ ଆସନ୍ତି ନାହିଁ।
କରନ୍ତିନି ଆପଣ ତ ଖାଇବେନି। କି ନେବେନି ତ ଏମିତି ପାଳଙ୍ଗରେ ରହିଛନ୍ତି ସେମାନେ ନା ନିଅନ୍ତିନି ଆଉ।
ଆଜ୍ଞା ଆଜ୍ଞା ହଁ ହଁ।
ଆଛା ଭଲ ଆଉ।
ବର୍ଷା ପାଗକୁ ଦେହଟା ବି
ହଁ ହଁ ଏବେ ଋତୁ ପରିବର୍ତ୍ତନ ରହିବ। ଥଣ୍ଡା ଠୁ ଆରମ୍ଭ କରି ସବୁ ହବ। ପାଣି ଅଲଗା ରହିବ ଦେହରେ ଚର୍ମ ରୋଗ ବି ହବ ବର୍ଷା ଦିନେ ତ ଯାଭତ୍ୟ ଜିନିଷ ପ୍ରକାର ହବ।
ଆଉ ଆଜ୍ଞା ମହାପ୍ରଭୁଙ୍କ ଦସ୍ ସନ୍ କରିବାକୁ
ଆଛା ଆଉ। ମୁଁ ତ ଯାଇନି କିନ୍ତୁ ଘରେ ଯାଇଥିଲି ସେ ତ ଠାକୁରଙ୍କ ଡୋରି ନ ଲାଗିଲା ହବନି।
ଆଜ୍ଞା ଆଜ୍ଞା ହଁ ଏବେ ତ ମାହାପ୍ରଭୁଙ୍କ ଜର ହେଇଛି। ଚି ଅଣୁସରାର ଅଛନ୍ତି। ଆଲ୍ଲାରନାଥ ସେଇଠି ଆଜ୍ଞା।
ଜିନିଷ ବି ରହୁଛି ଆମ ଜାଇନୁ ଘରେ କିନ୍ତୁ ଯୋଉ ସ୍ନାନ ପୂର୍ଣ୍ଣିମା ହେଇଥିଲା
ଆଜ୍ଞା।
ଯାଇଥିଲେ।
ଆଛା ଆ ଆଜିକାଲି ଟେଲିଭିଜନରେ ଲାଇଭ ସବୁ ଦେଖ ଖେଇଦଉଛି ସମସ୍ତେ ପ୍ରାୟ ଘରେ ବସିକି ଆରାମସେ ବହୁତ ବଢିଆସେ ସୁନ୍ଦର ଭାବରେ ଦେଖି ଦେଖି ଦେଖି ପାରୁଛନ୍ତି ଠାକୁରଙ୍କୁ।
ଆଉ ସେ ବି ଟିଭିରେ ଦେଖିବା ଆଉ ପାଖରେ ଯାଇ ଦେଖି
ହଁ ହଁ ସେଇଟା ତ ସେଇଟା ତ ନିଶ୍ଚିତ ଅଲଗା। କିନ୍ତୁ ସବୁ ଲୋକ ଯାଇପାରିବେନି ନାଁ ଆଗେ। ସବୁ ଲୋକ ଯାଇପାରିବେନି ଦୂ ଦୂର ଦୂୁରନ୍ତ ଲୋକ ଯାଇପାରିବେନି ତାପରେ ବି ବେଶୀ ଏଜେଡ ଲୋକ ବୁଢା ବୁଢି ହେଲେ ସେମାନେ ବି ଯାଇପାରିବେନି। ତାପରକୁ ଏବେ ହଁ। ଏବେ ଯୋଉ ଭଳିଆ ଭିଡ ହେଲାଣି ଆଜ୍ଞା ପୁରୀ ବହୁତ ଭିଡ ହେଇଯାଉଛି।
କୁହନି କୁହନି ବହୁତ ଭିଡ ଘରେ ପା କହିଲେ ଗଲେ। ଯାଇ ପାରିଲୁନୁ ଚାଲି ପାରିଲୁନୁ ଏତେ ଭିଡ ରହିଯାଉଚି।
ସେ ଦେଖୁ ନାହାନ୍ତି ଆପଣ ଯାଇକିଲେ ପୁଣି ଅଲଗା ଲୋକ ଆସିଲେ ପୁଣି ବୁଢା ବୁଢ଼ୀ ଯଦି ଆସିଯିବେ କେମିତି ସେ ଆସିବେ କଣ କରିବେ କୁଆଡେ ବୁଲିବେ।
ହଁ ପୁଣି ଭିଡରେ ତ ଭାଇ କିଏ ରହିଯିବ ହ ଜି ଯିବ ବୁଢା ବୁଢୀଙ୍କୁ ନେଇକି ବହୁତ ଟେନ୍‌ସନ୍‌ ଲାଗିବ ଲୋକମାନ ଘରକୁ ନେଲେ ତାଙ୍କ ସେ ବହୁତ ରିକ୍ସ ନେବେ ନା ଜାଣିପାରିବେ। ସେଇଆ କହୁଥିଲେ।
ଆଛା।
କୁରଙ୍କ କଥା କେତେବେଳେ କାହାର ଲାଗିବ କି ଯିବ ନ ଯିବ।
ହଁ ସିଏ ତ ମହାପ୍ରଭୁ ସେ ଯାହା କରିବେ ସେ ତାଙ୍କ ପୃପାରୁ ତାଙ୍କର ଆସିଲା ମାନେ ଯୁଆଡେ ସୁୁଆଡେ ଥିଲେ ଯେତେ କାମ ଥିଲେ ବି ଆପଣ ଯାଇପାରିବେ।
ହେଇ ଯିବ ନହେଲେ ବାପାଙ୍କର ଯିବାର ନଥିଲା ତାଙ୍କର କାମ ଥିଲା କିନ୍ତୁ ହଠାତ୍ ପୁରା ଯିବା ବେଳେ ହିଁ ସେ କହିଲେ ନାଇଁ ନାଇଁ ମୋ କାମର ବନ୍ଦ ହେଇଗଲା ମୁଁ ଯିବି।
ସେ ମହାପ୍ରଭୁ ନଚାହିଁଥିଲେ କଣ ମହାପ୍ରଭୁ ଚାହିଁଲେ କାମ ବନ୍ଦ କରିଦେଲେ।
ହଁ ସେମାନେ ଗଲେ କିନ୍ତୁ ମୋର ହେଲାନି। ମୋର ସ୍କୁଲ ପଳେଇଲି ସେ
ଆପଣ ପୁଣି ଆଉ କେତେବେଳେ ଯାଇପାରିବେ କିଛି ଅସୁବିଧା ନାହିଁ। ସେଠି ଆଗ ବାବା ବା ମା ଆସ ଜଲ୍ଦି। କଥା ନାଇଁ ବାବା ଯେହେତୁ ଦେଖିକି ଆସିଛନ୍ତି ତାଙ୍କ ଆଖିକି ଯଦି ଆପଣ ପଡିଯିବ ଜରା ଦର୍ଶନ ହେଇଗଲା ବୋଲି ଜାଣା ପଡିବ।
ହଁ। ନାଇଁ ଆମେ ଦେଖିଥିଲୁ ଫୋନ୍ ରେ ଭିଡିଓ କଲ୍ ରେ ଦେଖୁୁ ଥିଲୁ ତ ସେଠି ତ ଭିତରକୁ ନାଇଁ।
ଭାଇ ହଁ ହଁ।
ଏ ସବୁ। ଆମର ଅବିକା ତ ଛାଡିଗଲା ଅବିକା ହିଁ ଛାଡିଲା ବର୍ଷା। ତଥାପି ଜିପି ଜିପି ପକଉଛି।
ହଁ ଏ ଝିପ୍ ଝିପ୍ ବର୍ଷା ବି ଭାରି ଅବାଗିଆ ଲାଗିବ ଆଜ୍ଞା।
ହାଁ।
କୌଣସି କାମ କାମ କରଇଦବନି ସେ ଜିପ୍ ଜିପ୍ ବର୍ଷା ଟା ଆଇଦର ପୁରା ଛାଡି ଯା ନହଲେ ଟୋଟାଲ୍ ବର୍ଷ ହିଁ ହଉଥାଉ।
ହଁ ଯାହା ହୋଉଚି ଗୋଟେ ହୋଉ ଏବେ ପବନ ଟା ବହୁତ ଜୋରରେ ଜୋର ତ ଦଉନି ସେମତି ହିଁ ଦଉଛି।
ଆଚ୍ଛା ଆଚ୍ଛା।
ହଁ। ଆଉ କଣ କହୁଛନ୍ତି ସନ୍ଧ୍ୟା ବେଳେ କୁଆଡେ ଯିବେ ବୁଲିବା ପାଇଁ?
ନାଇଁ ସନ୍ଧ୍ୟା ବେଳେ କି ଯିବାର ନାହିଁ ତଥାପି ଗୋଟେ ସାର୍ ଆସିବାର ଅଛି। ଆମେ ଘରକୁ ଆସିଲେ ଟିକେ ଯୋଗ ଯୋଗ ଶିଖୁଛନ୍ତି ଯୋଗ ଶି ଖା ହବ ଆଜି ରବିବାର ଛୁଟି ଅଛି।
ହଉ।
ହୁଁ କି ଆଉ। ଆପଣ କୁଆଡ଼େ ଯିବାର ଅଛି ନାଁ ଘରେ କିଛି
ହଁ ନାଇଁ ଆମେ ଅବିକା ଯାଇଥାନ୍ତୁ ଟିକେ ସନ୍ଧ୍ୟା ବେଳେ ମନ୍ଦିର।
ଅ ବର୍ଷା ତ ହେଇଗଲା ଏବେ ନହନେ ମନ୍ଦିର ଛାଡ଼ିଲେ ବର୍ଷା ଛାଡ଼ିଲେ ଯଦି ଯିବେ ଆଉ।
ହଁ ହଁ ହଉ ଆଉ। ର।
ଆଉ କଣ କୋହୁଛନ୍ତି ମ୍ୟାଡ଼ାମ୍?
ନାଇଁ ନାଇଁ ମୁଁ ପରେ କରିବି ଆଉ।
ହଉ ଆଜ୍ଞା ହଉ ଜୟ ଜୟ ଜଗନ୍ନାଥ ଆଜ୍ଞା ଜୟ ଜଗ ଜୟ ଜଗନ୍ନା ଖାସଟା ଟିକେ ଏଠି ହୋଉଚି ଖାସଟା ଟିକେ ଆଉ। ଜଲଦି ଭଲ ହେଇଗଲେ ଭଲ ଲାଗିବ ଦେହଟା।
କଲ୍ ଟା କାଟୁ ନାହାନ୍ତି।
ହଁ ବା ଥଣ୍ଡା କାଶଟା ହେଇଯାଉଚି ତଣ୍ଟି ଦରଜ ତଣ୍ଟି ଦର୍ଜ ହେଲା ଅଳୁକୁ ଆ
କଲ୍ ଟା କାଟୁ ନାହାନ୍ତି।
ଆଜ୍ଞା? ଏଇନେ
ରଖନ୍ତୁ।
ଆଜ୍ଞା ଆଜ୍ଞା। ଏଁ କଲ୍ ଟା କଣ କ ରୁହ ପା ଏ ମୋବାଇଲ ହ୍ୟାଙ୍ଗ୍ ହେଇଗଲାନା